ହାଲୋ। ଜୟ ଜଗନ୍ନାଥ, ବନ୍ଧୁ ନମସ୍କାର। ଜୟ ଜଗନ୍ନାଥ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା, ଆଉ କଣ କରୁଚନ୍ତି? ଏଇ ଆମେ ଗୋଟେ କ୍ୟାମ୍ପରେ ଆସିଚୁ ଏସ୍ ସେ ସି କ୍ୟାମ୍ପରେ।
ଆଜ୍ଞା, ଆମେ ଏଇଠି ସା ତରେ ବର୍ଷା ହଉଚି ବାଲକୁନିରେ ବସିଥିଲୁ ଆଉ।
କିଏ ଏକା ବଇଚ?
ଆଜ୍ଞା।
ଓହୋଃ, ଆଉ ଆଉ କଣ ଖାଇଚନ୍ତି ଆପଣ କଣ ଆଜି?
ଆମେ ସେଇ ଦେଶୀ ଖାଦ୍ୟ ଭାତ ଡାଲି ଏ ଭଜା, ଆଳୁ ଭର୍ତ୍ତା, ଆମ୍ବ, ବଡ଼ିଚୁରା ଏଇଗୁରା ଆଉ, ଆଉ ଆପଣ?
ଆଜ୍ଞା ଆମେ ଖାଇଛୁ ଭାତ ଡାଲି ଖଟା ପାମ୍ପ ପାମ୍ପଡ ଆଉ ଗୋଟେ ଭେଜ୍ କୋଉଟା ହେଇଥିଲା ଆଳୁ ଆଳୁ ପଡିକି ଭେ ଇଏ ହେଇଥିଲା ଘାଣ୍ଟଟେ ହେଇଥିଲା ଆଉ।
ଆଜ୍ଞା, ଆଉ ଆପଣଙ୍କର ପାଗ କେମିତି କଣ?
ପାଗ ତ ଆମର ଅଛି ଟିକେ ଶ୍ରାବଣ ମାସ ପାଗ ଦେଇଦେଇଛି ପୁରା ବର୍ଷା ଝିପଝିପ୍ ହଉଛି ଚାଲିଛି ଆଉ।
ଆପଣ ଶ୍ରାବଣ ମାସରେ ବୋଲବମ୍ ଯାଆନ୍ତି?
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ, ମୁଁ ମୁଁ ତ ଚାଏ।
ଆପଣଙ୍କର ରୁଏ?
ମୁ ତ ବ ଶ୍ରାବଣ ମାସ ତ ମୁଁ ବୋଲବମରେ ଇଏ ହୁଏ ତ ଏବେ ପାଠ ପଢୁଛି। ତ ଏବେ ଟିକେ ଏବେ ଅ, ପ୍ଲସ୍ ଥ୍ରୀ ଲାଷ୍ଟ ଇୟର୍।
କେ
ଆ, ଆପଣ?
ଆ, ମୋର ବି ମୋର ପ୍ଲସ୍ ଥ୍ରୀ ସରିଗଲାଣି ଆଉ। ଦୁଇ ବର୍ଷ ହବ ମୋର ସରିଚି, ଏବେ ଘରେ ଅଛି।
କଣ କର କରିବା ପାଇଁ ଚାହୁଁଚନ୍ତି ନା ବାହା ହେଇଯିବେ?
ଏବେ ଘରେ ଅଛି କିଛି କରିନି ଏବେ ଘରେ ଟିକେ ଉଁ, ପ୍ରୋବ୍ଲେମ୍ ଅଛି ତ।
ଏଇନା କିଛି କରିନି ଟିକେ ପରିସ୍ଥିତି ଭଲ ହେଲେ କରିବି ଆଉ।
ଓହୋ, ପରିସ୍ଥିତି ଭଲ ହେଲେ କରି
ଆଜ୍ଞା ଏ ସମସ୍ୟା ଚାଲିଚି।
ତ ସେ କରିବା ନା, ତ ଆଉ ବର୍ଷେ ପଳେଇଲେ ଦି ବର୍ଷେ ଗଲେ ତ ଆଉ ତୋମେ କିଛି କରିବା, ତ ଘର ମାନଙ୍କ ଘରେ ଆପଣଙ୍କ ଯାହା ହେଲେ ଝିଅ ଯେହେତୁ ତ ସିଏ ରଖିବେ ସେ ତ ଦ-ଜାଣିଥିବେ ତ ଘରଙ୍କ କଥା ତ ଜାଣିଥିବେ ଆପଣ ତ ସବୁ କ ଥ ଜା-ଜାଣିଥିବେ ତ ସିଏ ତୋମକୁ ଏ ଏବେ କେ ବୟସ ଯେତିକି ଅଛି ଆପଣ ନିଶ୍ଚିନ୍ତ ଏବେ ଯଦି ଚେ- କିଛି କି କରନ୍ତେ ତ ତ ବହୁତ ଇଏ ଆଉ ଜାଣିଥିବେ ତ କହିଲି କଣ?
ମାନେ ଆଉ କେହି ବି ଘରେ ବସୁନାହାନ୍ତି, ସମସ୍ତେ କିଛି ନା କିଛି କୋଉଥିରେ ନା କୋଉଥିରେ ଚାକିରି କରିକି ନିଜେ ନିଜେ ପଇସା କମେଇବାକୁ ଚାହୁଁଚନ୍ତି।
ଯେ ମୁଁ ବି ସେଇଟା ଚାହେଁ ଟିକେ ତ ଘରର ପରିସ୍ଥିତି ବି- ସୁଧାରିଗଲେ କରିବି ଆଉ। ଏବେ ଭାବୁଛି କଣ ଟିକେ ଛୋଟ ମୋଟ କଣ କରିଥିବି। ତାପରେ ନିଜେ ପାଠ ପଢା ପଢି କରିବି ଆଉ। ଆଉ ଆପଣ କଣ କରିବେ ପ୍ଲସ୍ ଥ୍ରୀ ସରିଲା ପରେ?
ପ୍ଲସ୍ ଥ୍ରୀ ସରିଲା ପରେ ମୁଁ ସେମିତି କିଛି ଭାବିନି ଯେ ଆଗ ତେ ଭାବିଚି ଯେ ମୁଁ ଚାକିରି ତ ଭାବିଛି ତେ ତୁ କରିବି। ଅଛି ବୋଲି ଯେ ସେ ବାପା ମାଆଙ୍କ ଜାଣିଥିବ ସବୁ ବାପା ମାଆଙ୍କର ସେଟା ଗୋଟେ ସ୍ୱପ୍ନ ଥାଏ କି ମୋ ପୁଅ ଏଇଟା କରୁ, ମୋ ମୋ ଝିଅ ଏଇଟା କରୁ ତ ସିଏ କେ ରେ ଚା ଆଉ ବାପା ମା ତ ଚାହୁଁନାହାନ୍ତି ମୋ ଝିଅ ବେ-ଫସଲ କରୁ କି ମୋ ବା ଉଁ, ପୁଅଟେ ଫସଲ କରୁ କିଛି ଚାହାନ୍ତିନି, ତ ଏଇ ଏଇ ମନୋଭୃର୍ତ୍ତି ସମସ୍ତଙ୍କ ରହୁଛି, ଯେହେତୁ ମୁଁ ଘରର ଗୋଟେ ବଡ ପୁଅ ତ ବାପାଙ୍କୁ ତ ବାପାଙ୍କ ମନ ଟା ଉଁ, ମାନେ ଇଏ ଅଛି ଯେହେତୁ ତାଙ୍କରି ପାଇଁ
ଖିଚନ୍ତି ଟିକେ ଆଉ, ଘରେ ଘରେ ସମସ୍ତେ କିଏ ଅଛନ୍ତି?
ଆଜ୍ଞା ଘରେ ବାପା, ମା, ଜେଜେମା ଆଉ ଭାଇ ଆଉ ଦାଦା
ଆ, ସୁଖି ସୁ- ସୁଖୀ ପରିବାର ଆଉ।
ଆଜ୍ଞା, ଆଜ୍ଞା ବହୁତ ଇଏର ଅଛୁ। ନା ଆମର ଭଉଣୀ ନାହାନ୍ତି ଆଜ୍ଞା।
ଆ,
ମୋର ଭାଇ ଦିଟା ଅଛନ୍ତି, ଭଉଣୀ ନାହାନ୍ତି ଆଉ।
ଆଜ୍ଞା, ଆଉ ମୋର ବାପା, ମା, ଭାଇ, ଭଉଣୀ ଆଉ ବଡ ମା ଆମେ ସମସ୍ତେ
ସମସ୍ତେ ଅଛନ୍ତି। ଫାର୍ମର୍ ଅଛନ୍ତି ବାପା ଅ, ଚାଷୀ ଚାଷ କରୁଛନି।
ଆଚ୍ଛା।
ଆଜ୍ଞା।
ଆଉ। ଆପଣ କୋଉଠି ପାଠ ପଢୁଛନ୍ତି?
ହୁଁ ପଢୁଚି ଛତିଆ ଜାଣିଚନ୍ତି ଛତିଆ ବଟ?
ଆଜ୍ଞା ଆଜ୍ଞା ଆପଣ ଆମ ଛତିଆବଟ ତ ବହୁତ ମାନେ ପ୍ରସିଦ୍ଧ ଜାଗା। ହଁ ଜଗନ୍ନାଥଙ୍କର ସେଠିକା ବିଷୟରେ ମତେ ଟିକେ କଣ କହିବେ।
ଛତଆ ବଟ ବିଷୟରେ କଣ କହିବି ତ ତା ଭିତରେ ତ ମୁଁ ବିଶି ଯାହିନି ଏତେ ବେଶି ତ ଜାଣିଚ ମୁଁ ତ ମୋ ବୟସ ଏଜ୍ ରୁ ମୋ ବୟସ ଇଏରୁ ତ ମୁଁ ଯେତିକି ଜାଣିଚି ତ ଲୋକମାନେ ପହଞ୍ଚିଯାଏ ତା ଭିତରେ ଗୋଟେ କୁଆଡ଼େ ଖଣ୍ଡେ ଖଣ୍ଡାଟେ
ଖଣ୍ଡା ଅଛି ଆ ଜ୍ଞା ଆଜ୍ଞା ମୁଁ ବି ଟିକେ ଟିକେ ଶୁଣିଥିଲି ଆଜ୍ଞା କାଲୁଁ କଁ ଘୋଡ଼ାରେ ବସିକି ଖଣ୍ଡା ଧରିଚନ୍ତି ବାର ହାତ ଖଣ୍ଡା ଯୋଉ ଦିନ ପୂରଣ ହବ ସେଦିନ ଠାକୁର କଳ୍କି ରୂପ ଧରିକି ପଳେଇବେ ମୁଁ ଏତିକିସ୍ ଜାଣିଥିଲି।
ଆଜ୍ଞା ସେ ତ ମୁଁ ବି ସେମିତି ଶୁଣିଚି ଜେଜେମା ଜେଜେବା ଜେଜେ ବାବାଙ୍କ ଥାଙ୍ଗ ଠାରୁ ତ ମୁଁ ତ ଜାଣିନି କିନ୍ତୁ ମୋ ସାମ ହେରିଘେ ଏନ୍ତି ଶୁଣିବା କଥା ଆଉ।
ଆ ଆପଣଙ୍କ ଆଡ଼େ ବର୍ଷା ହଉଚି ତ?
ଆଜ୍ଞା ପାଗ ବାସ୍ ଏନ୍ତି ଯୋଉ ଝିପ୍ ଝିପ୍ ଚାଲିଚି ବର୍ଷା ଆଉ।
ଆଉ ବର୍ଷା ହେଲେ ଆମେ କଁ କରିବା ଉଚିତ୍ ଏବେ ଏ ସେ ବିଷୟରେ ଟିକେ କିଛି କହିବେ।
କିଛି ନାହିଁ ପାଗକୁ ଘରେ ଟିକେ ତେଲ ନେଇଆସିବ। ପକୁ ଦିଟା ବେସନ ନେଇଆସିବ ଆଉ ବିରି ଏଦି ଥିବ ବିରି ନହେଲେ ଖାଲି ପକୁଡି଼ଟେ ହେଇ ଆଉ ଯିବ ତ ଏଇ ପାଗୁକୁ ଟିକେ ଘର ଲୋକଙ୍କ ସହ ବସିକି
ଆଜ୍ଞା ଖାଇବେ ଆଉ।
ଗିଅର। ଆଉ ଆପଣ କଁ ଯା ଆପ ଆପ ଆଜ୍ଞା ଆ ପଣଙ୍କୁ କେ ଆପଣଙ୍କୁ କଁ ବର୍ଷା ଏ ପାଗରେ
ମୁଁ ଚାହୁଁଚି ବାହାରେ ଭିଜିବା ଦରକାର ନାହିଁ ଆମେ ଏବେ ଯଦି ବାହାରେ ଭିଜିବା ଆଉ କି କଛି ଦିନ ପରେ ଆମୁକୁ ଦେହ ଖରାପ ହେଇଯିବ ଭିଜିବାନି। ସେମତି ଆପଣ ଯେନ୍ତି କହିଲେ ଘରେ ଲୋକମାନେ ଘର ଲୋକଙ୍କ ସାଙ୍ଗେରେ ଟାଇମ୍ ଏ ଟାଇମ୍ ବିତେଇବା ପାଇଁ ସେମତି ଆମେ ବି ସେଇଆ ଚାହୁଁଚୁ।
ମତେ ବି ଟିକେ ଭିଜିବା ପାଇଁ ବହୁତ ଭଲ ଲାଗେ।
ଆଜ୍ଞା ଆପଣ ତ ପାଠ ପଢ଼ୁଛନ୍ତି ଜାଣିଥିବେ ପା ଠ ପଢ଼ିଛନ୍ତି ଜାଣିଥିବେ ବହିରେ ଲେଖା ହେଇଥିବ କି ବର୍ଷା ଫର୍ଷା ହେଲେ ବାହାରୁକୁ ଯିବା ଉଚିତ୍ ନୁହଁ। ଘଡ଼ଘଡ଼ି ମାରୁଥିବା ସମୟରେ ଆମେ ଗଛ ତଳେ ରହିବା ଉଚିତ ନୁହଁ। ସେଇଥିଲାଗି ଯେତେ ସତର୍କତା ଅବଲମ୍ବନ କରିବେ ସେତେ ଭଲ।
ଲାଗେ ଟିକେ ତ ଲାଗିବ ମନ ଆ ମୋନଟା ପା ଖୋଲଖ
ଆଜ୍ଞା ମଜା ଲାଗେ କାରଣ ଆପଣ ଆପଣ ଜାଣିଚନ୍ତି ଆମେ ପା ଆପଣ ପାଠ ପଢ଼ିଛନ୍ତି ଜାଣିଛନ୍ତି ଘଡ଼ଘଡ଼ି ବିଜୁଳି ମାରୁଥିବା ସମୟରେ ବାହାରୁକୁ ଯିବାଟା ଭଲ ନୁହଁ। ଦେହ ଉଁମା ଯଦି ଆପଣଙ୍କୁ ଘଡ଼ଘଡ଼ି ବିଜୁଳି ମାରିଦେଲା ତ ଆପଣଙ୍କର କିଛି ନା କ୍ଷତି ହେଇପାରିବ।
ଆଜ୍ଞା।
ଉଁ ସେଥିଲାଗି ଯେତେ ବି ତେ ଯେତେ ବି ମନ ହଉଥିଲେ ବି ଆପଣ ବାହାରୁକୁ ଯିବେନି ବର୍ଷା ଟାଇମ୍ ରେ।
ଆଜ୍ଞା ଆଜ୍ଞା ମୋ ମନଟା ବହୁତୁ
ଫସଲ ଭଲ ହୁଏ।
ଆଜ୍ଞା ଫସଲ ତ ଆମ ଆମ ତ ଫସଲ କରୁ। ତ ମୁଁ ବାପା ମାଙ୍କ ବାପା ଫସଲ କରନ୍ତି ମୁଁ ତାଙ୍କ ସହ କରେ। ତ ଆମର ଫସଲ ଆମର ବାଇଗଣ ହୁଏ ଧାନ ଲଗା ହୁଏ ବି
ଆଜ୍ଞା।
ଟି ବି ଲାଗେ ତ ଭେଣ୍ଡି ଆମ୍ପି ଲାଗେ ଜହ୍ନି ଲାଗେ। ଆଉ ପୋଇ ଜାଣିଥିଏ ପୋଇ ଲେଗେ। ଏ ସବୁ ଏନ୍ତି ହୁଏ ସବୁ ସବୁ ପକାର ଫସଲ ହୁଏ ଆମର। ଆମ ଆମର କରୁ ହିଁ ଆମେ ନିଜେ ବା କରନ୍ତି ନିଜେ ଆମର ଏଇ କରନ୍ତି। ଆଜ୍ଞା ଆପଣ ସିଆଡେ କଣ ଫସଲ ମସଲ ଏବେ ହେଇଛି?
ଆମର ଏପଟେ ଆମର ଧାନ ଫସଲ ଟା ଆମ ଆମେ ମୁଖ୍ୟ ପ୍ରାଧାନ୍ୟ ଦଉ ଧାନ କୁ ଆମର ଏପଟେ ଧାନ ଟା ବେଶୀ ଭଲ ହୁଏ। ଆଉ ବାରିରେ ଉଁ ସାଧାରଣତଃ ଆମେ ସେମିତି ବାଇଗଣ ଭେଣ୍ଡି ଜହ୍ନି ଯାହାକି ଲାଗି ପାରିବ ତାକୁ ଆମେ ମା ଛୋଟ ମୋଟ ଦେଇ କରନ୍ତି। ବାପା ତ କୃଷକ ସେ ସେ ଯାଇକି ଧାନ ଫାନ ଫସଲ କରନ୍ତି ମୁଗ ବିରି ଉଁ ଗହମ ଏସବୁ ଆମର ହୁଏ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ବହୁତ ଭଲ। ତ ଆପଣ ବାପାଙ୍କ ସହ କେବେ ଯାଗିନା କରିଛନ୍ତି କିଛି କାମ ନଥାନ୍ତା।
ଆଜ୍ଞା।
ଆପଣ ବାପାଙ୍କ ସହ କେବେ ଯାଇଛନ୍ତି କାମ କରିଛନ୍ତି।
ବାପାଙ୍କୁ ସାହାଯ୍ୟ କରୁ ଆଉ କଣ କରିପାରିବୁ ଝିଅ ପିଲା ଯେହେତୁ ଆଉ କଣ କରିପାରିବୁ ବାପାଙ୍କୁ ଟିକେ ସାହାଯ୍ୟ କରୁ। ଘର କାମରେ ମାଆଙ୍କୁ ସାହାଯ୍ୟ କରୁ। ଆଉଁ ଏଇ ସବୁ କାମ କରୁ ଆଉ ଝିଅ ପିଲା ଯେହେତୁ ଝିଅ ପିଲା ଆମ ମୁଁ ଭାବେ କି ମୁଁ ଯଦି ପୁଅଟା ହେଇଥାନ୍ତି ମୁଁ ମୋ ବାପାଙ୍କୁ ବହୁତ ସାହାଯ୍ୟ କରିଥାନ୍ତି।
ସେଇଟା ତ ଆପଣ ଯାହା କହୁଛନ୍ତି ଠିକ। କିନ୍ତୁ ଗୋଟେ ପୁଅ ଝିଅ କୁ ସେମିତି ସେ ଇଏ ନାହିଁ। କିଛି ଡିଫରେଣ୍ଟ ଅଛି ହେଲେ ତ ପୁଅ ଝିଅ ସେମିତି ଇଏ ନାହାନ୍ତି।
ନାଇଁ ନାଇଁ କିନ୍ତୁ ମୁଁ ଚାହେଁ କି ମୁଁ ବଡ଼ ହେ ଯାହାବି ହେଲେ ଏବେ ପରିସ୍ଥିତି ଆମର ଟିକେ ଭଲ ନାହିଁ। ଟି କେ ସୁଧରି ଗଲେ ମୁଁ ନିଶ୍ଚିନ୍ତ ମୋ ବାପା ମାଙ୍କୁ ଯୋଉ ଅବସ୍ଥାରେ ଏବେ ଅଛନ୍ତି। ତାଠୁ ଟିକେ ଭଲ ଅବସ୍ଥାକୁ ମୁଁ ନେଇଯିବି।
ଆଜ୍ଞା ବୁଝୁଛି ଆଜ୍ଞା କିନ୍ତୁ କିନ୍ତୁ ମୁଁ ଯା ଏଇଟା ଯାହା କହିଲେ ଯେ ପୁଅ ବାପା ମା ଆ ବାପା ମାଙ୍କୁ ପୁଅ ଯୋଉଟା କରିବାରେ ସେଇଟା ଝିଅ ବି କରିିବାରେ।
କରିପାରେ କିନ୍ତୁ ଝିଅ ର ସମ୍ଭବ ନୁହେଁ କି ଆମେ ଚାହୁଁ କି ମା ଘରେ ଅଛନ୍ତି। ମୋ ଭାଇ ମାନେ ଯାଆନ୍ତି ତ ଭାଇ ମାନେ ଚାହାନ୍ତିନି କି ମୁଁ ଭଉଣୀ ଟା ଯାଇକି ଆମେ ଭଉଣୀ ଭ ଭଉଣୀ ଭାଇ ଥାଉ ଥାଉ ଭଉଣୀ ଯାଇକି ବାହାରେ କଣ କରୁ କି କଣ ବାପା ମାନଙ୍କ ସାଙ୍ଗରେ ସେଇଥିଲାଗି ଆମେ ଘରେ ମାଆଙ୍କୁ ସାହାଯ୍ୟ କରୁ ବହୁତ ସାହାଯ୍ୟ କରୁ ଆଜ୍ଞା। ଭାଇ ମୋର ବହୁତ ବଡ ଭାଇ। ମୋର ବଡ ଭାଇ ଅଛନ୍ତି ବଡ ଭଉଣୀ ଅଛନ୍ତି ମୁଁ ସାନ ଆମ ଘରେ।
ପୁରା ସାନ। ବୋ ବହୁତ ଭଲ ତ ବହୁତ ଇଏ। ଆଉ ମୁଁ କହୁଛି ଯେ ଆ କିଛି ସେମିତି ଏବେକା ମାନେ ଦୁନିଆରେ ତ ଝିଅ ମାନଙ୍କୁ କହୁଛନ୍ତି ତାଙ୍କ ପାଇଁ ବହୁତ ତୁ ଇଏ ଅଛି ସିଏ ଅଛି କିନ୍ତୁ ବହୁତ ମାନେ ଅତ୍ୟାଚାର ସେ ଝିଅଙ୍କୁ
ଅତ୍ୟାଚାର ବହୁତ ଅତ୍ୟାଚାର ହଉଛି ସେଇଟା ଆ ଆପଣଙ୍କ ପରି ପୁଅମାନେ ଯଦି ସବୁ ପୁଅମାନେ ସବୁ ଯଦି ଜାଣିପାରିବେ ସବୁ ବୁଝିପାରିବେ ଆଜି ଆଜିକାଲି ଆଉ ସେମିତି ହବ ମାନେ ଟୋଟାଲି ହବନି। ଆପଣଙ୍କ ପରି ଆପଣ ଯେମିତି କହିଲେ ସେମିତି ସମସ୍ତଙ୍କର ହୃଦୟ ଟା ହବା ଦରକାର।
ଆଜ୍ଞା ସେଇଟା ତ ଇଏ ତମକୁ ସମସ୍ତେ ସମସ୍ତେ ଯଦି ଏକା ହେଇଚି ତ ତାହାଲେ ଦୁନ
ଡାକିଲେଣି ମୁଁ ଟିକେ ପରେ କଥା ହେବି। ରଖୁଛି ଜୟ ଜଗନ୍ନାଥ।
ହଉ।